ହଁ ମମି
ହଁ ପୁଅ ଭଲ ଅଛ?
ହଁ ଚାଲିଚି ଆଉ, କଣ କରିବି?
ହ ହୁଁ କୋଉଠି ଅଛୁ ତୁ?
ଏଇ ଅଛି ବା ଏଇଠି ଓଡିଶାରେ ଏକା ଅଛି ଆଉ।
ଅଁ, ହଁ ହଁ ଫୁଲବାଣୀର ଅଛୁ। ଏ ହଁ ଫୁଲବାଣୀ ଯାଇଥିଲୁ ଫେରିଲୁ?
ମୁଁ ହଁ ପରା ଫେରି ଗଲି ଆଉ।
ଉଁ, ହୁଁ, ହୁଁ,
ଚି ତ ପଟୁ। ଟିକେ ଭଲ ଜାଗାକୁ ଆଉନୁ।
ପବନ ହଉଛି।
ହଁ ଟିକେ ସାଇଣ୍ଡୁ ସାଉଣ୍ଡ ଆଉଚି ସାଉଟରୁ ଆଉ, ଓ ହୋ ନାଇଁ ଶୁଭୁଛି ଯେ ଆଉ ଟିକେ ଏଅ ହଉ ଚଳିବ ଚଳିବ। ଆଉ କଣ କରୁଥୁଲୁ କହ? ଘରେ ସବୁ କିମତି ଅଛନ୍ତି?
ସବୁ ଭଲ ଆଉ ଶାଶୁଙ୍କର ଖାଲି ଟିକେ ଉଁ, ସେଇ ଯୋଉ ପେଟ ଟା ବଥା ହଉଛି, ଗ୍ୟାଷ୍ଟିକ ବୋଲି କହୁଛନ୍ତି। ଦେଖେଇ ଯାଇନୁ ଦେ ଖେଇଯିବୁ ଆଉ।
ଆଚ୍ଛା, ଆଚ୍ଛା।
ହୁଁ। ଆଉ ବୋଉ ଭଲ ଅଛି? ଉଁ ବୋଉ ସହିତ କଥା ଖାଇଥିଲି।
ହୁଁ ମୌସମସ ଭଲ ଅଛନ୍ତି।
ହଁ ସବୁ ଭଲ ଆଉ
କଣ ଆଉ ବଡ ଭାଇଙ୍କର କୋଉଠି ହେଇବ ଲାଗିଲ ଚାକିରି
ଚାକିରି ସେ ପଢିଲେ ତ ହବ ଏ ତେ ପଢୁନି କଣ ହବ? ସକର ପଢିଲେ ମଣିଷ ଚା
ହଁ ପୁରା ସମଗ୍ର ଓଡିଶାକୁ ପାଠ ପଢଆ ଲୋକ କଛି ଏତିକି ଜ୍ଞାନ ର ଅଧିକାର ଏଇ କଣ ଅଛ
ପାଠ ପଢ ଯୋଉ ସମୟରେ ପାଠ ପଢିବା ଦରକାର ସେ ସମୟରେ ପାଠ ପଢିବନି କେମିତି ହବ। ପାଠ କଣ ସବୁବେଳେ ମନ ର ହୁଏ ନା ହୁଁ ସେମିତି ଆ
ଆ ଟିକେ ସେ ରୋଡ ପାଖରେ ଟିକେ ଠିଆ ହେଇଛୁ କି ଦୂରକୁ ପଳେଇ ବଗିଚା ଆଡକୁ ନରେ ପଳଉନୁ ତମର ସେପଟ ଯୋ ଅଛି।
ହ ହୋଉ ହଉ
ହଁ ହଁ।
ଏବେ ଶୁଭ ଯାଉଛି।
ଶୁଭୁଛି ମୁଁ ଏଇ ଖାଲି ପାର୍ଶ୍ଵ ଶବ୍ଦ ଗୁଡା ଟିକେ ଆସୁଥିଲା ଖାଲି
ହୁଁ ହୁଁ ହୁଁ।
ଆଉ କଣ କହ?
ଆଉ ତୋର ପଢାପଢି କେମିତି ଚାଲିଛି?
ଭଲ ଚାଲିଚିବା ପଢାପଢ଼ି।
ହୁଁ ହୁଁ। ହୁଁ।
ପରୀକ୍ଷା ଗୋଟେ ଆଜି ଦେଇଥିଲି ଆଉ।
କେତ ମାର୍କ ର?
ନାଇଁ ଗୋଟେ ଏମଏ ଚାଲିଛି ତ ଗୋଟେ ମୋର
ଓ କେତେ ମାର୍କର?
ଆଜି ଶହେ ମାର୍କ ର ଦେଲି ବା। ସାତ ସାତ ଅଧେ ମାର୍କିଆ ବାଲା ଗୋଟେ ଛାଡି ଦେଇଛି ଆଜି। ଆଉ ଆଜି ଭଲ ହେଇଛି ପରୀକ୍ଷାଟା ମୋର ଯେ
ହୁଁ ହୁଁ ହଁ।
ଆଉ କଣ କେମତି ଚାଲିଛି ଆଉ
ଆ ସେ ଯଉ କଣ ହଁ। ଏ ଯଉ ଚାକିରୀ ପାଇଁ ପରୀକ୍ଷା ଗୁଡା ଦଉ ଥିଲୁ ସେଟା
ହଁ ଚାଲିଚି ନା। ସେଇଟା ତ ହେଇ ନଥିଲା ଏ ପ୍ରାଇଭେଟରେ ପୁରା ହେଇଥିଲା ସେଇଠି ଏ ଓଡ଼ିଶାରୁ ବାହାରେ ଥିଲି ସେପଟେ ଆମ କଲିକତା ଆଡେ ଥିଲେ ଏବେ ଆସିଚି ଓଡ଼ିଶାକୁ। ସେପଟେ କରୁଥିଲି ସେଇଟା ଭଲ ପଇସା ସେ କଣ କରିବା? ଟିକେ ମନ ସ୍ଥିର କରିଚି। ଟିକେ ସରକାରୀ ଚାକିରୀ ପାଇଁ ଟିକେ ପଢାପଢି କରିବି ବୋଲି।
ହଁ ହଁ ହୁଁ, ନ୍ୟୁଜ ପେପର ପଢୁଚୁ ନା?
ହଁ ଆଗରୁ ଖାଲି ଓଡିଆ ପଢୁଥିଲେ, ଏବେ ଟିକେ ସେ ଟାଇମସ ଅଫ ଇଣ୍ଡିଆ ଟା ଟିକେ ଆରମ୍ଭ କରିଚି।
ଉଁ ହୁଁ।
ହୁଁ, କିମତି କଣ ପଢିଆ ଟିକେ କଣ କରିବୁ ବୋଲ ଭ ଆତ ଫୋନ୍ ଲଗେଇଥିଲି। ଉଁ ଇଂରାଜୀ ଟାକୁ ଟିକେ ଷ୍ଟ୍ରଙ୍ଗ କରିବାକୁ ପଡିବ। ସେଇଥିପାଇଁ ବୁଝିଲୁ ନା ଇଂଲିଶ ଆା ଗୋଟେ ହଁ ସେ ଇଂଲିଶ ଆଗ ଗଟେ ଏଇଥ ଜଏନ୍ କରି ଥିଲି। ଇଂଲିଶ।
ନାଇଁ ନାଇଁ ଭଲରେ କୋଉ ହେଲେ ଅ ଅନଲାଇନରେ ଅନଲାଇନ ଦେ କି କି କରୁ ଜାଗାରୁ ହେଲେ ଗୋଟେ ସବସ୍କ୍ରିପସନ ନେଇଯିବୁ। ତାଙ୍କର କ୍ଲାସ କରିବୁ ତ ପଢିବୁ ସିଲାବସ ଦେଖିକି ନା ଆଉ। ପରିଶ୍ରମ କଲେ ସବୁ ହବ। ଆଜି କାଲି ଛୁଆ ପରି ଶ୍ରମ କରୁନାହାନ୍ତି।
ସେୟାପରା। ସେଇଥିପାଇଁ ଆଜ୍ଞା ମୁଁ ଟା ଛାଡିଦେଲି। ସେପଟେ କରୁଥିଲି ସେ
ହୁଁ ହୁଁ। ନାଇମ ଚାକିରି ଆଉ ତୁ କରିକି ଆଉ ସରକାରୀ ଚାକିରି ପାଇବୁ ସେ ଟା କେବେ ହବ? ବନି ହେଲା। ମୁଁ କେମିତି ପଢିଲି କି ଚାକି ରୀ ଛାଡିଦେଲି ପଢିଲି।
ହୁଁ। ଏବେ କେତେ ବଢିଆରେ ତୁ ଗୋଟେ ସରକାରୀ ଚାକିରୀ ପାଇକି ଅଛ ନା। ଆରାମ ରେ ଗୋଟେ ନାଇଁ
ହୁଁ।
ଟିଚର୍ସିପ ବଢିଆ ନାଇଁ କି ହାଇସ୍କୁଲ ଟିଚର ଆଉ ହଁ ହ ହଉ ଭଲ ଚାଲିଛି ନାଇଁ କି ଦିନ କେତେବେଳେ କଣ କ୍ଲାସ ପଢୁଛି?
ଦିନକୁ ଦିନକୁ ତ ଆମେ ଯେହେତୁ ଭଲ ଶିକ୍ଷା କଉଟାକ ଆମେ କରିଦଉଛୁ ପାଞ୍ଚଟା ଲାଗି କ୍ଲାସ କରୁଛୁ। କିନ୍ତୁ ଦର୍ଶମ ପିଲାଙ୍କୁ ଟିକେ ଅଧିକ ଦେଖିବାକୁ ପଡୁଛି ଆଉ ହୁଁ ପିଲା ତ ଆସୁନାହାନ୍ତି ପିଲା ଆସିଲେ ସିନା
ହଁ ସେଇଟା ତ ପୁରା ସମଗ୍ର ଓଡିଶାରେ ସେଇଟା ଗୋଟେ ବିଡମ୍ବନାର ବିଷୟ ଆଉ କଣ କରିବା। ଆମ ସହରାଞ୍ଚଳ ଗୋଟେ ଟଟ ଦେଖୁଛ ଯେମିତି ହଉଛନ୍ତି ପିଲା ଆସୁନାହାନ୍ତି ଏତେ ସବୁ ଇଏ କରିକି ଆଉ ଗାଁ ଗଣ୍ଡାର ତୁ କୁହ ନାହିଁ ମୁଁ ତ କାମ କରୁଥିଲି ସେପଟେ ଜାଣିଚି। କିଛି ହେଲେ ପିଲାମାନେ ଇଚଛା କରିବେି ଖାଲି ଆସେ ଖା ଖାଇ ଦେଇ କିି ଘଣ୍ଟେ ହେଲା ବ ଶେଷ ତାଙ୍କର ସ୍କୁଲ ଶେଷ ଖାଲି ଖାଇବା ପର୍ ପାଇଁ ହିଁ ଆସୁ ପିଲଲୁ
କିଏ ପାଠ ପଢିବା ପାଇଁ ଆଉ ଆସୁନାହାନ୍ତି ହଁ। ତାଙ୍କ ପାଇଁ କ୍ ତାସ ହେଉଛି। ତାଙ୍କେ ଆସୁନାହାନ୍ତି ଆଉ ଶିକ୍ଷକ ବି କରିବେ କେତେ ମତେ ଆରେ ଗୋଟେ ଫ୍ଲୋରେ ଚାଲିଲେ ସିନା ଏଥର ଏଇ ପାଠ ସରିଲା ଥ ସେଇ ପାଠ ସରିବ ଗୋଟେ ପାଠ ପଢ଼ାଇଲା ବେଳୁ ତିନି ଜଣ ପ୍ରେଜେଣ୍ଟ ଥିବା ଆଉ ପାଠ ପାଠ ପଢ଼ାଇଲାା ବେଳକୁ ପାଞ୍ଚ ଜଣ ଥିବେ ତ ଶିକ୍ଷକ ମାନଙ୍କର ବି ଗୋଟେ ଗୋଟେ ଯୋଉ ମନର ଇଚଛା ଥାଉଛି ସେଇ ଯୋଉ ଜିନିଷ ଟା ହୁଁ ହୁଁ ହୁଁ। ସେ ତା ଗୋଟେ ହଉଛି ତାଙ୍କୁ ଘରକୁ ଯାଇକି ଡାକି ଗଲେ ବି ସେ ପିଲାମାନେ ଆସୁନାହାନ୍ତି। ତାଙ୍କ ମା ବାପା ଜବରଦସ୍ତି ପଠଉଛନ୍ତି ତାଙ୍କୁ କିଛି କାମ ନାହିଁ ସେମାନଙ୍କର? ସେମାନେ ଖାଲି ଟିଭିି ମ ବାଇଲ ଦେଖିବା ଆଜିକାଲି ଯୋଉ ସେଠି ସେଠି ନେଟୱାର୍କ ହେଇଗଲାଣି ତ ଟିଭି ଦେଖିଆ ମୋବାଇଲ ଦେଖି
ତମର ତ ବଢିଆ ଗୋଟେ ଖରା ଛୁଟିରେ ଗୋଟେ ମିଳିଲା ତମକୁ ଦେଢ ମାସର ନାଇଁ ମାନେ ଅଲଗା କୋଉ ଚାକିରିରେ ଏଇଟା ଗୋଟେ ସୁବିଧା ଜ ନାହିଁ ଆଉ ନାଇଁ ଏ ଗୋଟେ ଶାନ୍ତିରେ ଟିକେ ମିଳିଲା କିନ୍ତୁ ଅବଶ୍ୟ ଏ ଯୋଉ ଜନଗଣନା ଏଗୁଡାରେ ସବୁ ହଁ
ଯୋଉ ପ୍ରକାର କ୍ୱା କର୍ମ ତମର ଆମକୁ ତ ନିହାତି ଦରକାର ଗୋଟେ ଛୁ ଟି ନା ପ୍ରତ୍ୟକ ଦିନ ସକାଳ ଦଶ ରୁ ଆରମ୍ଭ କରି ଚାରିଟା ପର୍ଯ୍ୟନ୍ତ ଆମେ ପରିଶ୍ରମ କରିବୁ ସେଥିପାଇଁ ବୋଲି ଶିକ୍ଷକଙ୍କ ଟିକେ ଛୁଟି ଦରକାର ହଉଛି।
ତାଲେ ନାନୀ ଶୁଣୁନୁ ମୁଁ ବି ଭାବୁଛି ଶିକ୍ଷକତା ଚାକିରି ପାଇଁ ନହେଲେ ଚେଷ୍ଟା କରିବି ଟିକେ ମୋର ବିଟି ତ ସରିଗଲାଣି କେବେଠୁ ଭାବୁଛି ଚେଷ୍ଟା କରିବି ଏଇଟା ପାଇଁ ଏକା ବୋଲି ଭାବୁଥିଲି। ସେ ଆମର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହେଉ କିମ୍ବା ତୋ ଭଳିଆ ଏମିତି ଉଚ୍ଚ ପ୍ରାଥମିକ ମାନେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହୋଉ ପକେଇଦେଲେ ଗୋଟେ ପାଇଗଲେ ଗୋଟେ ଚାଲିବ ଆଉ ନାଇଁ ସେଇଥିପାଇ ବି ଚା
ଓ ହଁ ବି-ଇ-ଡି ନହେଲେ ସି-ଟି ଟା ଜଏନ୍ କରିଦବୁ
ନାଇଁ ନାଇ ମୋର ବି-ଇ-ଡି ସରିଯାଇଛି ନା।
ଆଚ୍ଛା ସର
ହଁ ହଁ ସାରି ଦେଇଥିଲି ନା ମୁଁ। ତିନି ବର୍ଷ ହେଲାଣି ସରିଲାଣି ମୋର ହଁ ନାଇଁ ନାଇଁ ସେଗୁଡା କିଛି ମନ ଦେଲିନି ପରା ତାପରେ ସେଗୁଡ଼ା ଏରା କଣ କଣ ପଚାରିବି ବୋଲି ତତେ ଆଗେ ପଚାରୁଛି।
ଓଟି ଓଟିଇଟି ଟା କ୍ଲିୟର କରେ ଆଉ ଓଏଷ୍ଟି ଟା କ୍ଲିୟର କରେ ତାପରେ ତ ଚାକିରି ବାହାରିଲେ ପକେଇବୁ ଆଉ। ଚାକିରୀ ବାହାରିଲେ ପକେଇବୁ ସେଥିରେ ଆଉ ପରୀକ୍ଷା ଅଛି ହଁ ଓଟିଇଟି ଟା ବାହାରିବାର ଅଛି ପକଉନୁ। ଭଲ ମାନେ କଣ ସବୁ ଚାକିରି ଭଲ। ସବୁ ଚାକିରୀ କୁ ଜନତାର ବା ବୋଲି ଭାବି କରିଆ କଥା।
ହଁ ଠିକ ଠିକ ଏଇ ମନୋଭାବ ରହିବା ଦରକାର। ଏଇ ମନୋଭାବ ଯଦି ସମସ୍ତଙ୍କର ରହିଲା ବୋଲେ ଦେଶ ରାଜ୍ୟ ଜିଲ୍ଲା ସବୁ ସୁଧରିଯିବ ଆମର। ଛେଅବେଳିଆ ପରା। ହଉ ଭ
ମଣିଷ ଜୀବନରେ ହଁ ଓଟିଇଟି ର ସିଲାବସ ଫୋନ ରୁ କାଢିଦବୁ। ସିଲାବସ୍ ଯୋଉ ମିଳୁଛି ସେ ହିସାବରେ ଟିକେ ପାଠ ପଢିବୁ ଅ ତାର ନୁହେଁ। ପେଡ଼ା ଗଜି ବୋଲି ଗୋଟେ ରୁହେ
ହୁଁ
ରେ ଗୁରୁତ୍ୱ ଦେବୁ ଅଧିକ ତାପରେ ତ ପେଡା ଗଜି ବା ପାଠ ପଢିବୁ ପଢିଲା ପରେ ମୋ ଅକ ଟେଷ୍ଟ ରହୁଛି ମୋ ଟେଷ୍ଟ ଗୁଡାକ ଦେବୁ କେତେ ମାର୍କ ଆସୁଛି ସେଇଟା ଆନାଲିସିସ୍ କରିବୁ। ତାପରେ ଉଁ ତାପରେ ତ ପରୀକ୍ଷା ପାଖାପାଖି ଆସିଲେ ଆଉ ଟିକେ ଭଲରେ ପଢିବୁ। ପରୀକ୍ଷା ଦେଲା ପରେ ଟୋଟାଲ ତାର କେତେ ଶହେ ପଚାଶ ମାର୍କର ଏକ୍ଜାମ ହଉଛି। ସେଥିରୁ ଜେନେରାଲ, ମାନେ ଯୋଉ ଜେନେରାଲ ପିଲା ପାଖାପାଖି ନବେ ରଖିଲେ କ୍ଵାଲିଫାଏ ହଉଛନ୍ତି। ଏସ୍ ସି ଏସ୍ ଟି ପିଲା ପଞ୍ଚସ୍ତରୀ ରଖିଲେ କ୍ୱାଲିଫାଇ ହଉଛନ୍ତି। ତ ହଁ ନବେ ରଖିବାର କୌଣସି ଇ ବଡ ଜିନିଷ ନାହିଁ ସେଇଟା ତୁ ଆରାମ କିନା ପାଠ ପଢ଼ିବୁ ସବୁଜ ହଁ ହଁ ସବୁୁ ସ ସବୁ ପାର୍ଟରୁ ଯେ ଷ୍ଟଚ୍ କରିବୁ ମାଇନସ ମାର୍କିଂ ତ ନାହି ଏ ଏଗଜାମରେ ତୁ ଆରାମ ସେ ହଁ ମାଇନସ୍ ମାର୍କିଂ ନାଇ ତୁ ଆରାମ ସେ କ୍ଵାଲିଫାଏ କରିପାରିବୁ
ଆମ ବିଦ୍ୟାଳୟରେ ପରୀକ୍ଷା ଭଳିଆ ହିଁ ରହୁଛି ତାହେଲେ ଆଉ ମାନେ କି ମାଇନସ ମାର୍କିଂ ରହୁନି ଆଉ
ହୁଁ ହୁଁ ହୁଁ ହୁଁ କିନ୍ତୁ କୋଶ୍ଚିନ୍ ଟିକେ ଆନାଲିଟିକାଲ ରହୁଛି ଆଉ।
କରିବା।
ଏଇଟା ଓ ଟି ଟା ହଉଛି ପ୍ରାଇମେରୀ ଓ ଟି ଟି ଏଇଟା ହଉଛି ପ୍ରାଇମେରୀ ଆଉ ଉପର ପ୍ରାଇମେରୀର ହେଲା ନା। ଆଉ ଗୋଟେ ଅଛି ଓ ଏସ୍ ଇ ଟି ବୋଲି ଓ-ଏସ-ଇ-ଟି ଟା ହଉଛି ଆମର ହାଇ ସ୍କୁଲ ଟି
ବୁଝିଲି ବୁଝିଲି ହଁ ହ ବୁଝିଲି ବୁଝିଲି।
ହ
ହଁ। ଠିକ ଅଛି ଏମିତି ଆକା ଆରମ୍ଭ କରିବା କଥା ଆଉ କଣ। ଆଉ ଟିକେ କଣ ଖରା ଛୁଟିରେ କୁଆଡେ ଯାଇ ଥିଲା କଉଟା ଆମ ଜାହାର ଆଡେ ଟିକେ ଯାଇଥିଲୁ କି?
ହୁଁ ଅଜା ଘର ଯାଇଥିଲି
ହୁଁ ଆମ୍ବ ହେଇଛି କିଲୋ ସେପଟେ?
ଆମ୍ବ ବି ହେଇଛି, କୋଳି ବି ହେଇଛି, ସବୁ ହେଇଛି। ଅଜା ଘରେ ଗଲେ କଣ ହବ ଖାଲି ତ କାମ କାମ କାମ ଆଉ
ଓହୋ ହୋ ଆଉ ମଜା ଯାହା କରିବା କଥା ପିଲାବେଳେ ଆମେ ଯେମିତି ମଜା କରୁଥିଲେ ଆଉ ସେଇ ସେ ଆଉ ନାଇ ନାଇଁ କି ବଡ଼ ପିଲା ହେ ଲେ ନା ଖାଲି ଏଇଟା କରେ ସେଇଟା କରେ ମୁଁ ବି ଏବେ ଯାଇ ଥିଲେ ଆମ ମାମୁଁ ଘରକୁ ଏବେ ଆଉ ଜାଉଣୁ ଆଣୁ ଖାଲି କାମ। କାମ କାମ ଏଇଇ ଏଖଟୁରେ ସେଇଟା କରରେ ଚାଲି ହ
ଗାଁକୁ ତ ସାନ ବଳୁ ପସନ୍ଦ ଅଜା ଘରୁ ଯିବା କାଇଁ କିନ୍ତୁ ଏବେ ତ କଣ ନା ଏବେ ଛୁଟି ମିଳିଲେଣି। ଇଏ ନିଜର ଉପରେ ଧ୍ୟାନ ଦବାକୁ ପଡୁଛି।
ଠିକ ଠିକ ତୁ ଆହୁରି କଣ ବଡଚ ବଡ ଚାକିରୀ ପାଇଁ ପକଉଛୁ ନାଇଁ କି?
ହ ନା ଆଉ
ଚାଲୁ ହଁ ହଁ ନାଇଁ ନାଇଁ ଭଲ, ମୁଁ ତୁ ଏତିକି ହେଲାସ ତୁ ସେଇଟା ହେଇଯା ହେଲା ତାପରେ ମୁଁ ସେଇଟାକୁ ଯିବି ଆଉ ତାପରେ ତୁ ଆଉ ଟିକେ ଉପରକୁ ପଳେଇବୁ ହେଲା ଭାଇ ଭଉଣୀଙ୍କ ଘରକୁ ଚାଲିଥିବ ଗୋଟେ ଆଉ
ହୁଁ ହ ହ ଆଉ ତୁ ବାହା କେବେ ହବୁ
ହଁ ପରା ହେବା ଏ ଚାକିରିଟା ଗୋଟେ ହେଇଛି।
ଆଉ ବୁଢା ହେଲେ ହବୁ ନା କଣ?
କେଏ ଜାଣି କଣ କରିବାଆ
ହେଇଯା ହେଇଯା ବାହା
ସରକାରୀ ଚା ଟା ଗୋଟେ ହେଇଯାଉ ତାପରେ ଝିଅ ଫିଅ ଗୋଟେ ଦେଖିକି ବାହା ହେଇଜିବା ଆଉ।
ହୁଁ ହୁଁ ହଉ ହଉ ଠିକ ଅଛି ହୁଁ, ଖାଇଲି କଣରେ ପଖାଳ ଗରମ କୁ ଯାହା ଲାଗୁଛି ପ ପଖାଳ ନହେଲେ ତ ଆଉ ଭଲ ଲାଗୁନି ସେଥିପାଇଁ ମୁଁ ପଖାଳ ଖାଉଛି ଆଉ।
ତ ଏବେ କହନା ଆଉ ରାତିରେ ବି ପଖାଳ ଖାଇ ଦଉଛି ବେଳେ ବେଳେ
ତୁ କଣ ଦି ବେଳା ରୋଷେଇ କରୁଛୁ?
ହଁ ଏବେ ନାଇଁ ନାଇଁ ଗୋଟେ ବେଳେ ନା ଗୋଟେବେଳା କରିକି ଖାଇଦଉଛି ଆଉ ହଉ ନାନି ରଖିଲି ତାହେଲେ ଆଁ କଥାହବା ଆଉଥରେ ହଉ ନମସ୍କାର।